ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ସୁଭା ଜାଉଛି ପା।
ଶୁଭା ହେଲା?
ହଁ ହଁ।
ହାଲୋ।
ଆରେ ସୁବା ଯାଉଚି କହୁନୁ।
କଣ କରୁଚୁ?
ବଇଚି ଆଉ।
କଣ ଖାଇଚୁ?
ଖାଇଚି ଭାତ ଡାଲି। କଲରା ଆଳୁ ଭଜା, ଭେଣ୍ଡି ଭଜା ଆଉ ବଡି ପିଆଜ, ଲେମ୍ବୁ ଦଳା।
ହୁଁ ହୁଁ, ଆଉ ଘରେ ସମସ୍ତେ ଖାଇସାଇଲେଣି?
ହଁ ସମସ୍ତେ ଖାଇସାଇଲେଣି ଆଉ କଣ ମୁଁ ଏକଲା ଖାଇ ଦେଇକି ଆଇଲି।
ଓ ଆଉ ଗୁଗୁଲ କଣ କରୁଚି?
ଗୁଗୁଲ୍ ତାର ଶୋଇଛି।
ହୁଁ ହୁଁ ହଉ ତାହେଲେ ମୁଁ ଆ ଗୋଟେ କୋଶ୍ଚିନ୍ ପଚାରିବି।
କୋଉ କୋଶ୍ଚିନ୍ ପଚାରିବୁ ମ।
ସେଇ ରାମାୟଣ ବିଷୟରେ।
ହଉ ପଚାରେ।
ହୁଁ ହୁଁ ହୁଁ ଯଉ କୈକେୟୀ କାହିଁ କି ରାମଙ୍କୁ ବନବାସ ଚଉଦ ବର୍ଷ ଚଉଦ ବର୍ଷ ବନବାସ ପଠେଇଥିଲେ?
ଚଉଦ ବର୍ଷ ବନବାସ। ଦଶରଥଙ୍କର ତିନି ଟା ସ୍ତ୍ରୀ ଥିଲେ ହେଲା। ତିନିଟା ସ୍ତ୍ରୀଙ୍କ ନାଁ କ କଂ କହିଲୁ?
ହୁଁ।
କୌଶଲ୍ୟା, କୈକେଇ, ସୁମିତ୍ରା।
ହଁ।
ସେ କୈ ଦଶରଥ କୈକେୟୀଙ୍କୁ ଟିକେ ଅଧିକା ଭଲ ପାଉଥିଲେ ତାଙ୍କୁ କହିଥିଲେ ଯା ସିଏ ଯାହା ବର ମାଗିବେ ସେ ତାଙ୍କୁ ଦେବେ ବୋଲିକା।
ତାହେଲେ କାହିଁକି? କେତେବେଳେ କହିଥିଲେ କି? ହଁ ବର ମୁଁ ତତେ ଦିଟା ବର ଦେବି କେତେବେଳେ କହିଥିଲି?
କେତେବେଳେ କହିଥିଲେ ଆଉ ମନ ନାହିଁ।
ସିଏ ମୁଁ କହି ଦଉଚି। ସିଏ ତା ଯୋଉ ଗୋଟେ ଯୁଦ୍ଧ କରିବାକୁ ଯାଇଥିଲେ। ଯୁଦ୍ଧରେ ସେ ଆକ୍ରମଣ ହେଇ ଥିଲେ। ତା ରୁ କୈକେୟୀ ସେ ସେତିକିବେଳେେ ହଁ। ଦଶରଥଙ୍କର ସେବା ହେରିକା କରି ଥିଲେ, ସେତେବେଳେ ତାଙ୍କର ସେବାରେ ସେ ସନ୍ତୁଷ୍ଟ ହୋଇ ସିଏ କହିଥିଲେ କି ତୁ ତତ୍। ମୁଁ ତୋତେ ବର ଦିଟା ଦେବି ତୁ ମାଗେ ସିଏ ସେଥିପାଇଁ କହିଥିଲେ କି ଓବିକା ଏବେ ମୋର ଦରକାର ନାହିଁ ମୋର ଯେତେବେଳେ ହବ ମୁଁ ମାଗିବି।